ଆଜ୍ଞା ଆପ ଶୁଭାଯାଉଚି ଆଜ୍ଞା ଆଜ୍ଞା।
ନମସ୍କାର।
ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ ଆଉ ଆପଣ ଏବେ କଣ କରୁଥିଲେ?
ପୁଅ ପାଇଁ ଖାଇବା ପସ୍ତୁତ କରୁଚି।
ଓହୋ।
ବଡ଼ ପୁଅ ଆସିବତ।
ଆଜ୍ଞା।
ହୁଁ ତା ପାଇଁ ଫ୍ରୁଟ୍ ସଜାଡ଼ିକି ରଖିଲି ଫଳ ସେ ଆସିଲେ ଖାଇବ।
ଓହୋ।
ଆପଣ କଣ ରୋଷେଇ କରିବାପାଇଁ ଭଲ ପାଆନ୍ତି?
ରୋଷେଇ ସେମିତି ଦେଖିବାକୁ ଗଲେ ତ ଏତେ ମତେ ଜଣା ନାହିଁ। ମାନେ ମୁଁ ଏବେ ନୂଆ ନୂଆ ସେମତି ରୋଷେଇ କରୁଚି। ବାକି ସବୁ ତ ମାନେ ଦେଖିକି ହି ଏ, ସବୁ କରୁଛି ଯୋଉଟା ମାନେ ଖାଇ ଯାହା ମାନେ ଲାଇଫ୍ ରେ ତ ହୋଉଛି।
ଆଚ୍ଛା ବିରିୟାନୀ ପ୍ରସ୍ତୁତ କରିପାରନ୍ତି?
ନାଇଁ ଏମତି ଦେଖିଚି କିନ୍ତୁ କେବେ ଟ୍ରାଏ କରିନି।
ଟ୍ରାଏ କରନାହାଁନ୍ତି? ବଢ଼ିଆ ଲାଗେ ବିରିୟାନୀ।
ହୁଁ, ମାନେ କି ଖାଏ କିନ୍ତୁ କେବେ ବନେଇନି।
ବନେଇକି ଦେଖନ୍ତୁ। ମୁଁ ବନେଇଛି ବା ବିରିୟାନୀ ଘରେ। ଅଧିକାଂଶ ସମୟ ବିରିୟାନୀ ବନେଇ ଦୋଉଚି। ଅଧିକାଂଶ ସମୟ ବିରିୟାନୀ ବନେଇ ଦୋଉଚି ପିଲାମାନେ ଖାଇବା ପାଇଁ ଭଲ ପାଆନ୍ତି ନା।
ଆଜ୍ଞା।
ହୁଁ, ସେଥିପାଇଁ ବନାଏ।
କେମିତି ବନଉଛନ୍ତି ଟିକେ କହିବେ?
ହଁ ନିଶ୍ଚିତ କହିବି ଆପଣଙ୍କୁ।
ଆଜ୍ଞା।
ଆପଣ ମନେ କରନ୍ତୁ ଅଧ କିଲେ ବିରିୟାନୀ ଚାଉଳ ଆଣଲେ। ପାଣି ଟା ଦେବେ ଯେତିକି ଦବାକଥା ଅଧ କିଲେ ଚାଉଳ ରେ ଗୋଟେ ଲିଟର ଭଳିଆ ପାଣି ଦେବେ। ପାଣି ରେ ସଇତ ଯାଇତ୍ରୀ, ଯାଇଫଳ, ଡାଲଚିନି ଗୁଜୁରାତି, ଲବଙ୍ଗ, ଗୋ ଟା ଅଁ, ଗୋଲମରିଚ ଏତିକି ଯେ ପାଣି ଫୁଟିବ ଯେତେ ପାଣି ବସେଇବେ ଗ୍ୟାସ୍ ରେ ଏତିକି ଜିନିଷ ତା ଭିତରେ ପକେଇଦେବେ ତା ସଇତ ତେଲ ପକେଇବେ।
ଆଜ୍ଞା।
ପାଣି ଟା ଭଲ ଭାବରେ ଫୁଟିଯିବ ଗପ୍ ଗପ୍ ହେଇକି।
ଆଜ୍ଞା।
ତେଜପତ୍ର ବି ପକେଇଲେ। ତାପରେ କଣ କରିବେ ନା ଚାଉଳ ଟା ଧୋଇକି ପକେଇବେ।
ଆଜ୍ଞା।
ଚାଉଳ ଧୋଇକି ପକେଇବେ ସେ ଚାଉଳ ଟିକେ ବିରିୟାନୀ ଚାଉଳ ଟିକେ ଟାଣ ରଖିବେ। ଦେଖିବେ ଟି କି ବେଶୀ ଟାଣ ରଖିବେନି। ବେଶୀ ନରମ ବି କରିବେନି କି ବେଶୀ ଟାଣ କରିବେନି ମିଡିୟମ୍ ସାଇଜ୍ ହେଇ ଆସ ଟିକେ ଦେଖିବେ ନରମ ସେତେବେଳେ କଣ କରିବେ ନା ଆପଣ ଲେମ୍ବୁ ଚିପୁଡ଼ି ଦେବେ। ଲେମ୍ବୁ ଚିପୁଡିକି ତେଲ ଆଉ ଟିକେ ପକେଇଦେବେ। ନୁଣ ପକେଇବେ ପକେଇକି ଭାତ ଟାକୁ ଗାଳିବେ।
ମାନେ ଯୋଉ ଲାଷ୍ଟ ଯେତେବେଳେ ମାନେ ଭାତ ଗଳା ଯିବ ସେତେବେଳେ ହିଁ ଲେମ୍ବୁ ଚିପୁଡା ହବ?
ହଁ ସେତେବେଳେ ଲେମ୍ବୁ ନୁଣ ପକେଇବେ।
ଆଜ୍ଞା, ମାନେ ମୂଳରୁ ଲୁଣ ପକା ହବନି?
ନା। ଆଉ ସେଥି ତେଲ ପକେଇଲେ ବି ଚଳିବ ନ ପକେଇଲେ ଚଳିବ ଭାତଟା ଭଲରେ ଗାଳି ଦେଲେ। ଗାଳି ଦେଇ ଗୋଟେ ବଡ ପାତ୍ରରେ ତାକୁ ଓଜାଡିଦେବେ। ଓଜାଡ଼ି ଦେଇ ପୁଣି ତା ଦେହରେ ତେଲ ମିଶେଇକି ତାକୁ ଭାତକୁ ଏପଟ ସେପଟ କରଦେ। ତାହେଲେ ଭାତ ଭାତ ସହିତ ଆଉ ଲାଗିବନି। ଝୁର୍ଝୁରା ହେଇକି ରହିବ। ବୁଝିପାରିଲେ ଆକ୍ଚୁଲି ହାଇ ଦବାଦୀ ବିରିୟାନୀ ରେ କଣ ଆପଣ ଏଠି ପନିପରିବା ଦଉଛନ୍ତି।
ଆଜ୍ଞା।
ଏଠି ପନିପରିବା କିଛି ଲାଗେନି ବିରିୟାନୀ ମାନେ ଗୋଟେ ଆଳୁ ସିଝା ରହିବ ଅଣ୍ଡା ସିଝା ରହିବ ଆପଣଙ୍କର କୁକୁଡା ଖାଆନ୍ତୁ କି ଛେଳି ମାଂସ ଖାଆନ୍ତୁ। ସେଇ ମାଂସଟା ହିଁ ରହିବ ଆମେ କଣ ଏଇଠି ଦେଖୁଛେ ଓଡିଶାରେ ପରିବା ମିଶାଉଛି ଆକୁ ଆମେ ଫ୍ରାଇଡ ରାଇସ୍ ବୋଲି କୁହନ୍ତି। ପରିବା ଆଣଙ୍କୁ ଯାହା ଭଲ ଲାଗେ ଆପଣ କା ଗାଜର ହଉ ସିମଲା ମିର୍ଚ ହଉ ବିନ୍ସ ହଉ ପିଆଜ କଞ୍ଚା ଲଙ୍କା ଧନିଆ ପତ୍ର ସବୁ କାଟିବେ ତାକୁ ଭଲ ଭାବେ ଫ୍ରାଏ କରିଦେବେ ଭଲ ଭ ଭାଜିଦେବେ ଭାଜିଦେଲା ତାପରେ ଆପଣ ଭାତ ଓଜାଡ଼ିବେ କୌଣସି ପ୍ରକାର କିଣା ମସଲା ଦେବେ ବୁଝିପାରିଲେ? ନା ଆପଣ ଏଇ ଯାଇତ୍ରୀ ଯାଇଫଳ ଯାହା ଘରେରେ ଥିବ ଡାଲଚିନି ତାକୁ ସବୁ ହାଲକା କି ଭାଜିକି ଗୁଣ୍ଡ କରିକି ଦେବେ ବୁଝିପାରିଲେ?
ଆଜ୍ଞା।
ତାପରେ ଭାଜିକି ଦେଇଦେଲେ ଦେଇ ଭଜା ଦେଖିବ ହେଇ ଆସିଲା ତାପରେ ଆପଣ ରାଇସ ଟା ଦେଇଦେବେ ତାକୁ ମନ୍ଦ କରିଦେବେ ଦେଖିବେ ବଢିଆ ଲାଗିବ ଫ୍ରାଇଡ ରାଇସ୍ ଟା ଖାଇବେ। ଆଉ ଯଦି ଷ୍ଟିମ ଦେଇ କରିବା ପାଇଁ ଚାହୁଁଛନ୍ତି ଆପଣ ଗୋଟେ ହାଣ୍ଡି ଭଳି ପାତ୍ର ରଖିବେ ତାକୁ ସେଳିଆ ସବୁ ମସଲା ଗୋଳେଇ ଦେବେ ଚାଉଳ ଆଉ ଫୁଟେଇବା ଦରକାର ନାହିଁ ସେଟା ଷ୍ଟିମ ବିରିୟାନୀ ଯୋଉ କୁହନ୍ତ ଦମ ବିରିୟାନୀ
ଆଜ୍ଞା।
ସବୁ ଭଝାଭୋଜିି ଯାହା କରିବା କଥା ପରିବା କିଛି ଭାଜିବା ଆବଶ୍ୟକ ନାହିଁ ଖାଲି ପିଆଜ ଟା ଟିକେ ବାହାଯିବେ ଆପଣଙ୍କର କୁକୁଡ଼ା ଖାଇବା ପାଇଁ ଭଲ ପାଆନ୍ତି ନା ଛେଳି ଖାଇବା ପାଇଁ ଭଲ ପାଆନ୍ତି?
ନାଇଁ ମାନେ କୁକୁଡା ହିଁ ଭଲ ଲାଗେ।
କୁକୁଡା ବାଲାଏ ତାକୁ କଣ କରିବେ ଅଧ ଘଣ୍ଟା ମସଲା ଦେଇକି ଗୋଳେଇକି ରଖିଦେବେ ଆପଣ ଜିରା କଞ୍ଚା ଲ ପିଆଜ ଅଦା ରସୁଣ ସବୁ ବାଟିକି ତେଲ ମିଶେଇ ତା ସତ ଦହି ଟିକେ ମିଶେଇି ଭଲରେ ଅଧଘ ଟେ ଘଣ୍ଟେ ଯଦି ଘଣ୍ଟେ ଗୋଳକି ରଖି ଆହୁରି ଭଲ କଥା ଗୋଳେଇକି ରଖିଦେଇକି ସେ ଭାତରେ ମିଶେଇ ଦେଇକି ଷ୍ଟିମ୍ ଦେଇଦେବେ ପଇଁଚାଳିଶ ମିନିଟ୍ ବେ ପୁରା ଧିମି ଆଞ୍ଚରେ ଦେବେ। ଆସି ଚାଳୁଛ ବୁଲେଇଗଲା ଚାଉଳରେ ଧ ଚାଉଳରେ ଦେଇଦେବେ ମିଶେଇକି ଆଉ ଯୋଉ ପିଆଜ ଟା ଭାଜିଥିବେ
ଆଜ୍ଞା।
ସେ ପୁରୀ ଯେତେ ଓଲେହିବେ ହେବେ ଷ୍ଟିମ୍ ଟା ଖୋଲିବେ ସେତେବେଳେ ଷ୍ଟିମ ଟା ରଖିବେ କେମିତି ନା ହାଣ୍ଡି ଯୋଉ ଢାଙ୍କଣଟା ଥିବ ତାକୁ ଅ ଟା ଦ୍ଵାରା ବନ୍ଦ କରିବେ। ଅଟା ଚକୁଡିବେ। ଅଟା ଚକୁଟା ଦ୍ଵାରା ସେ ହାଣ୍ଡି ଢାଙ୍କଣ ବନ୍ଦ କଲେ ବାମ୍ଫ ଜମା ବାହାରକୁ ବାହାରିବନି।
ଆଜ୍ଞା।
ବୁଝିପାରିଲେ?
ଆଜ୍ଞା।
ପଇଁଚାଳିଶ ମିନିଟ ଷ୍ଟିମ୍ ଦେଇଦେ ପୁରା ଧିମି ଆଞ୍ଚରେ ତାପରେ ଓହ୍ଲେଇବେ ଉଷୁମ ଉଷୁମ ଖାଇବେ। ବଢିଆ ଲାଗିବ। ଓହ୍ଲେଇଲା ବେଳକୁ ଯେତେବେଳେ ଖୋଲିବେ ଅଧଘଣ୍ଟା ଘଣ୍ଟେ ପରେ ଖାଦ୍ୟ ବେଳକୁ ସେତେବେଳେ ଟିକେ ବିରିୟାନୀ ମସଲା ପକେଇଦେବେ, ଏପଟ ସେପଟ ଗୋଳେଇ ଦେବେ। କରିକି ବିରିୟାନୀ ସହିତ ଆପଣଙ୍କର କରି କରିପାରନ୍ତି, ପନିର କରି କରିପାରନ୍ତି। ଚିକେନ କରି ଆପଣଙ୍କୁ ଯାହା ଭଲ ଲାଗେ କରିପାରନ୍ତି ନହେଲେ ଏ ଯୋଉ କୁଚୁମ୍ବର କୁହନ୍ତି। ତାକୁ ବି କରିପାରନ୍ତି, ରାଇତା କରିପାରନ୍ତି। ବେଶୀ ତ ରାଇତା ଖାଆନ୍ତି, ରାଇତା କରିବେ ବଢିଆ ଲାଗିବ
ଆଜ୍ଞା।
ରାଇତା ଜାଣିଛନ୍ତି ତ କେମିତି ପ୍ରସ୍ତୁତ ହୁଏ।
ହଁ ସେଇ ଦହିରେ ଏଇ କାକୁଡି ଏଇଗୁଡା ସବୁ ପଡେ ତ!
ହଁ ଦହି ରେ କାକୁଡି, ପିଆଜ, କଞ୍ଚାଲଙ୍କ
କଞ୍ଚା ଲଙ୍କା
ଦହି ଭାଗ ଟା ଟିକେ ଅଧିକ ରୁହେ ଆଉ, ବହଳିଆ ବି କରିପାରନ୍ତି। ପାଣିଆ ବି କରିବେ। ଉଁ ବଜାରରେ କଣ ତାଙ୍କର ବ୍ୟବସାୟ କରିବାକୁ ପାଣିଆ କରିଦିଅନ୍ତି। ବହଳିଆ କଲେ ବହୁତ ଭଲ ଲାଗେ।
ଆଜ୍ଞା।
ଆଉ କଣ ରୋଷେଇ ଯାଣିଛନ୍ତି ଆପଣ?
ଆଜ୍ଞା।
ମୁଁ ତ କହିଲି ଆପଣ କଣ ଗୋଟେ ରୋଷେଇ କୁହନ୍ତୁ କଣ ଭଲରେ ଆସେ ପିଠାପଣା କଣ ଜାଣିଛନ୍ତି ଆପଣ କରି।
ପିଠା- ମଣ୍ଡା ପିଠା। ଏମିତି ଏଇଥର ଘରକୁ ଆସିଥିଲି ଯୋଉ ମମିଙ୍କ ସହିତ କରୁଥିଲି। ସେଇଟା କି ହଁ ମାନେ କି ଯୋଉ ଚାଉଳକୁ ମାନେ ଅରୁଆ ଚାଉଳକୁ ଧୋଇକି ସେଟାକୁ ମାନେ ଫାଷ୍ଟ ତ ବତୁରା ହୁଏ ମାନେ ଆମର ରାତିରେ ତାକୁ ବତୁରେଇ ଦିଅନ୍ତି ନହେଲେ ନାହିଁ କିଛି ଘଣ୍ଟା ପାଇଁ ବି ତାକୁ ବତୁରା ଦିଆଯାଏ। ତାପରେ ତାକୁ ଧୋଇକି ଭଲ ଭାବରେ ଗୋଟେ ସୂତା କପଡ଼ାରେ ତାକୁ ପକେଇଦେଲେ କଣ ସେ ପାଣି କୁ ମାନେ ଆବଜର୍ଭ କରିଦବ। ତ ହଁ ତାପରେ ସେଟା ମାନେ ପୁରା ଶୁଖି ନଥିବ କି ପୁରା ଓଦା ନଥିବ ମାନେ ମିଡିୟମ ଟାଇପ୍ ର ହେଲେ ଉଁ ମାନେ ବେଶୀ ତାର ଟିକେ ଏ ଯୋଉ ଓଦା ଟା ଏତେ ନଥିବ। ଅଳ୍ପ ଅଳ୍ପ ଶୁଖିଥିବ। ତାକୁ ଏମତି ମାନେ ଗ୍ରାଇଣ୍ଡର ମାଧ୍ୟମରେ କରନ୍ତୁ ନହେଲେନାଇଁ ଆଗରୁ ଯେମିତି ହେମଦସ୍ତାରେ କୁଟା ହଉଥିଲା।
ଆଜ୍ଞା।
ଅ ହଁ ତ ଯଦି ହେମଦସ୍ତାରେ କୁଟା ହବ ତାକୁ ଚାଲୁଣୀରେ ଚଲେଇଦେବେ। ଆଉ ଯଦି ଏମିତି ଗ୍ରାଇଣ୍ଡରରେ କରା ହୁଏ ସେଇଟା ତ ମାନେ ପ୍ଲେନ ହିଁ ଥାଏ। ତଥାପି କିଏ କିଏ ଚଲେଇ ଦିଅନ୍ତି କାଳେ ମାନେ ଖଦଡିଆ ରହିବ କି କଣ। ତାପରେ କଣ ହବ ନା ହାଣ୍ଡିରେ ଗରମ ପାଣି ଦିଆ ହୁଏ। ଗରମ ପାଣି ଯେତେବେଳେ ଯୋଉ ଫୁଟି ହେଇଯାଏ। ସେତେବେଳେ ଏଇ ଯୋଉ ମାନେ ଏପଟେ ସେ ଚାଉଳ ଚୁନା ପକା ହୁଏ ସେପଟେ ଗୋଳା ହୁଏ। ଜୋଉ ଚଟୁ ମାଧ୍ୟମରେ ହଁ ଆଉ ମୁଁ ତ ମାନେ ଠି ଭାବରେ ଜାଣିନି ସେଥିରେ ଲୁଣ ପଡ଼େ କି ନାହିଁ କି
ଲୁଣ ଅଳ୍ପ ଟିକେ ପଡ଼େ ମୁଁ ଜାଣିଛି।
ହ ହଁ କାରଣ ସେଟା ଅଲଣିଆ ହେଇ
ହଁ ପଡ଼େ ଅଳ୍ପ ପଡ଼େ ନୁଣ ପଡ଼େ।
ହଁ ତ ତାପରେ ସେଟାକୁ ଏମତି ଗୋଳା ଯାଏ ତାପରେ ସେ ଯୋଉ ତାକୁ ଯୋଉ କୁହନ୍ତି କଣ ଯନ୍ତାଣ ଟାଇପ୍ ର କୁହନ୍ତି। ତାପରେ ହଁ ତାପରେ ତାକୁ ଆଉଥରେ ମାନେ ସେଇଟା ହେଇ ସାରିଲା ପରେ ଆ ତାପରେ ତ ପୁରା ବନା ହବ ନଡ଼ିଆର ହଉ କି କିମ୍ବା ଛେନାର ପୁର ହଉ ଆ ସେ ଏଥିରେ ଧର ନଡ଼ିଆ ଛେନା କି ଯାହା ବି ହଉ ଏଥର ମମି କରିଥିଲେ ନଡ଼ିଆର। ତ ଫାଷ୍ଟ ନଡ଼ିଆ ପକେଇ ଦେଇଥିଲେ ମାନେ କଡ଼େଇରେ ତା ଧେରେ ଆମର ଚିନି ଅଳ୍ପ ଟିକେ ଲୁଣ ସେମିତି ପକେଇକି ଗୋଳେଇଥିଲେ ତାପରେ ସେଟା ହେଲା ପରେ ଥିରେ ଯୋଉ ମସଲା ଯୋଉ ପଡ଼େ ଯେମିତି ଗୁଜୁରାତି ହେଲା। ଆଉ ଏମିତି କଣ ତା ନାଁ ମତେ ଠିକ୍ ସେ ଏତେ ଜଣା ନାଇଁ। ଉଁ ହଁ ତ ସେଟାକୁ କଣ କୁହନ୍ତି? କହିପାରିବେ?
ଗୋଲମରିଚ?
ହଁ ଗୋଲମରିଚ ବି ପଡ଼େ ଆଉ ବି ସେଟା ମୋର ଠିକ୍ ସେ ମନ ପଡ଼ୁନି।
ଗୁଜୁରାତି ଗୋଲମରିଚ ତ ପକାନ୍ତି। ପୁରରେ ଗୁଡ଼ ପକାନ୍ତି।
ଆଜ୍ଞା।
ଆଉ ତ କିଛି ପକାନ୍ତିନି।
ତାପରେ ହେଥିରେ ଚିନି କିମ୍ବା ଗୁଡ଼ ଯୋଉ ଏ ପକେଇ ପାରିବେ ତାପରେ ହଁ। ହ ତାପରେ ପୁର ହେଇଗଲା ପରେ ତାପରେ ସେ ଯୋଉ ହେଇଥିବା ଯନ୍ତ ତାକୁ ହାତରେ ଆଉଥରେ ଯ ତିକି ତାକୁ ସେ ଯୋଉ ଗୋଲ୍ ଗୋଲ୍ ମାନେ ହଁ ମାନେ ହଁ ପୁର ଦେହ ପେସାଉ ତାପରେ ତ ତାକୁ ଷ୍ଟିମ୍ ଦିଆ ଯାଏ ଆଉ।
ଆଚ୍ଛ ଭଲ ଲାଗିଲା ଶୁଣି ଖୁସି ଲାଗିଲା ଯାଉ ଆପଣ ଏତିକି ରୋଷେଇ ଜାଣିଛନ୍ତି।
ଆଜ୍ଞା ଯଉ ମତେ ବି ଖୁସି ଆଜ୍ଞା।
ହେଲା ପୁଣି ଆଗାମୀ କେତେବେଳେ ସୁଯୋଗ ପାଇଲେ ପୁଣି ଆଉ ଥରେ କଥା ହବା।
ଆଜ୍ଞା ଆଜ୍ଞା।
ଜୟ ଜଗନ୍ନାଥ ରହିଲି।
ଆଜ୍ଞା।